ହୁଁ।
କଣ କଣ କରୁଛୁ?
ମୁ ବସଥିଲ ଆଉ। ଆଉ କଣ କହ।
ଆଉ କଣ ଖାଉଛୁ ଏବେ।
ଖାଇଥିଲି ନା
ହଁ ହଁ ବୟସ କଟୁଛି।
କଣ କହ।
ଆଉ ସବୁ ଭଲ ନା।
ହୁଁ
ହୁଁ ଭଲ।
ହଁ ସେ କହିକି
କଣ କିଛି କହୁଚୁ ଶୁଣାଯାଉନି।
ତୁ ତ ଭଲ ଠାକୁରଙ୍କ କୋଉ କୋଉ ଆଣି ଦବୁ।
ମୋ କାଉ ମାଠିଆ ଗପ କହୁଛି ତୁ ଶୁଣିବୁ।
ଖରା ଦିନ ଗୋଟିଏ କାଉ କୁ ବହୁତ ଶସ ଲାଗିଲା। ସେ ପାଣି ଖୋଜି ଖୋଜି ଏଣେ ତେଣ ଓଡିବାକୁ ଲାଗିଲା।
ପାଣି ନୁହଁ ସିଏ ତୋତେ ଖୋଜି ଖୋଜି ପଳେଇ ଆସିଲା।
ନାଁ ମଁ ବୋଧେ ସେଇ ସେତେବେଳେ ଜନ୍ମ ହେଇଥିଲୁ ନା ତନ୍ତୁ ଷ୍ଟୋରି ବି ତୁ କହୁଛୁ।
ହଁ ସେଇଆ ବା।
ବହୁତ ସମୟ ପରେ ସେ ଗୋଟିଏ ମାଠିଆ ଦେଖିଲା। କାଉଟି କାଉଟି ଖୁସି ହୋଇ ମାଠିଆ ପାଖକୁ ଗଲା। କିନ୍ତୁ ସେ ଦେଖିଲା ଯେ ମାଠିଆ ରେ ଅଳ୍ପ ପାଣି ଅଛି। ତାର ଥୁଣ୍ଟ। ତାର ଥୁଣ୍ଟ ସେଇ ପାଣି ପର୍ଯ୍ୟନ୍ତ ନ ପହଞ୍ଚୁଥିଲା। କାଉଟି ହାର ମାନିଲା ନାହିଁ ସେ ଚାରି ପାଖରୁ ଛୋଟ ଛୋଟ ପଥର ଆଣି ଗୋଟିଏ ପରେ ଗୋଟିଏ ମାଠିଆ ଭିତରେ ପକାଇବାକୁ ଲାଗିଲା। ଧୀରେ ଧୀରେ ପାଣି ଉପରକୁ ଉଠିଲା।
ବଢ଼ିଆ।
ଏମିତି ତୁ ଦିନ କରିକି ଦେଖିବୁ।
ମୋର ମୋର ବା ଥଣ୍ଟ ନାହିଁ ତୋରି ବଡ଼ ବଡ଼ ନାକ ଅଛି ଥଣ୍ଟ ଅଛି ସେ ତୁ ସେମିତି କରେ ପାଣି ପୁରା ସୁପର ପିଇବୁ।
ନହେଲେ ବି ତୁ ପାଇଚୁ କଣ ପ୍ଲାଷ୍ଟିକ ଲଗେଇ ଦବୁ ନା ବାନ୍ଧି ଦବୁ ପାଟିରେ।
ହଉ ତୁ ଆଣିକି ଦବୁ ମୁଁ ଲଗେଇବି ଆଉ।
ହଁ ମୁଁ କାଲି ଯାଉଛି ତ ପାଖକୁ ଆଉ ପାଣି ଉପରକୁ ଆସିଯିବ।
ମୁଁ ତ ହାଇଦ୍ରାବାଦ ର ଅଛି ତୁ କୋଉଠୁ ଆସିବୁ।
ହଉ ତୁ ଯେବେ ଆସିବୁ ଓଡ଼ିଶାକୁ କହିବୁ ଯେବେ ଘରକୁ ଆସିବୁ କହିବୁ ଆଉ। ପାଣି ଉପରକୁ ଆସିବା ପରେ କାଉଟି ଆରାମରେ ପାଣି ପିଇ ନିଜ ଶୋଷ ମେଣ୍ଟାଇବା ଏବଂ ଖୁସିରେ ଉଡିଗଲା ଏଇଠରୁ କଣ କହ।
ଦେଖିଲେ କି ନିଜ ଶୋସ ମେଣ୍ଟେଇବା ଟା ଠିକ। ହଁ ଆପଣ ଇଣ୍ଡିପେଣ୍ଡେଟ ହୋଇଗଲେ।
ହୁଁ ବୁଦ୍ଧି ଓ ଧଜ୍ୟ ବୁଦ୍ଧି ଓ ଧର୍ଯ୍ୟର ସହିତ କାମ କଲେ କଠିନ ସମସ୍ୟାର ମଧ୍ୟ ସମାଧାନ ହୋଇପାରେ।
ଅତି ସି ଅତି ପ୍ରାକ୍ ଛତୁ ଭଲ କହି ଭଲ ଲାଗି
ହୁଁ ହୁଁ ସବୁଥିରେ ଧର୍ଯ୍ୟ ରଖିବୁ କାମ ଟା ଠିକ ସେ ହବ୍
ହଁ ମୁଁ ବି ଗୋଟେ କାମଟେ କରିୁଚି ସେଇଭଳିଆ ଧର୍ଯ୍ୟ ଦରକାର।
ହୁଁ। ଆଉ କଣ କହ?
ମୁଁ ତତେ କହୁଛି ମୂଷା ଆଉ ସିଂହ।
ହୁଁ।
ମୂଷା, ସିଂହ ତମ କାଁ ରେ ଅଛନ୍ତି ନା ମୂଷା, ସିଂହ?
ଆଉ ମୂଷା ଅଛନ୍ତି ସେ ସିଂହ ରହିପାରିବନି। ସିଂହ ରହିଲେ ସମସ୍ତଙ୍କୁ ଖାଇଦବ।
ସିଏ ବହୁତ ଖାଇଦବ।
ହୁଁ।
ଓକେ ଠିକ ଅଛି ଆମେ ଏବେ ଷ୍ଟାର୍ଟ କରିବା ମୂଷା ଆଉ ସିଂହ ବିଷୟରେ।
! ! ! ! ! ! ! ! ! ! ଗୋଟେ ବଗିଚାରେ ଦୁଇଟି ଚଢ଼େଇ ପଡିଥିଲେ ପ୍ରଥମେ ଦେଖିଲା ସେ ମୁଁ ବଡ଼ ଗଛ ହେବାକୁ ଚାହେଁ। ସୂର୍ଯ୍ୟଙ୍କ ଆଲୋକ ଦେଖି ପକ୍ଷୀ ମାନଙ୍କୁ ଆଶ୍ରୟ ଦେବି ସେ ସାହସରେ ଅଙ୍କୁଚିତ ହେବ। ତ ଧୀରେ ଧୀରେ ବଡ଼ ଗଛ ତ ପଣୀୟତ ହେଲା ଦ୍ଵିତୀୟ ମାନେ ବଣି ଟା କହିଲା
ହୁଁ।
ମୁଁ ମାଟି ଉପରକୁ ଆସିଲି କେହି ମତେ ଦେଖେଇ ପାରିବେନି। ମାଟି ଉପରକୁ
ଆଚ୍ଛା ହଁ କହ?
ଖାଇପାରିବେ ନାହିଁ ମୁଁ ଭୟ ପାଉଛି ସେଇ ମାଟି ଭିତରେ ମୁଁ ରହିଗଲି। ତ କିଛିଟା ନେ ପରେ ପକ୍ଷୀ ଟୁ ଆସୁଥିଲା ଭୟ ଶିକ୍ଷା ଆମେ କଣ ପାଇଲେ ଭୟ ଆମକୁ ଆଗକୁ ବଢ଼ିବାରେ ଅଟକିଥାଏ। ସାହସରେ ପ୍ରୟାସ କଲେ ମାନେ ସଫଳତା ମିଳିଥାଏ। ବୁଝିଲୁ ରହସ୍ୟମୟ ପୁରୁଣାକୁ କୁଅ କଥା କହିବି କି ରହସ୍ୟମୟ ଆମରଚୁଆ କୁଅ ବିଷୟରେ ତୁ କିଛି ଜାଣିଛୁ ରହସ୍ୟମୟ? ସୋନେ କୁହ ରେ କୁଅ ଟା କଣ ପାଇଁ କୁଅ ଟା କଣ ପାଇଁ ଖୋଲା ହେଇଛି କଣ ନାହିଁ କିଛି ଜାଣିଛୁ କି?
ନା ମୁଁ ଜାଣିନି କହ?
ତମ ତୁ ଯୋଉଠି ଅଛୁ ମୁଁ ତ ଅଛି ହାଇଦ୍ରାବାଦ। ତୁ ଯେଉଁଠି ଅଛୁ ସେଇଠି ଚନ୍ଦ୍ର ଜନ୍ମ ହଛି?
ହଁ ଦେଖା ଯାଉଛି।
ଠିକ୍ ଅଛି ସେଇଠି ତୁ ସେପଟେ ଅଛୁ ମୁଁ ଏପଟେ ଅଛି। ହ ତ କେ ଆମେ ଆମେ କଥା ହବା। ରହସ୍ୟମୟ କୁଅ ବିଷୟରେ।
ହୁଁ।
ଗୋଟଏ ଗାଁ ରେ ଏକ ପୁରୁଣା କୁଅ ଥିଲା। ଗୋଟେ ଗାଁରେ ଗୋଟେ ପୁଋଣା କୁଅଟେ ଥିଲା ଗାଁ ର ଲୋକେ କୋଉ ଥିଲେ ରାତିରେ ସେଠାକୁ କେହି ଯାଉନାହିଁ ବୁଝିପାରିଲୁ ଆମେ କୁଅ ପାଖକୁ ଯାଉ କଣ ସେଠେ ମନା କରନ୍ତି କୁଅ ପାଖକୁ ଯିବାକୁ।
ରାତିରେ କଣ ପାଇଁ ଯିବୁ ରାତିରେ ଡର ଲାଗିବ।
ଡର ଲାଗିବ କାହିଁକି ତତେ କଣକିଏ ମଣିସ ଖାଇଦବ ନା ବାଘ ବାଘ ଖାଇଦେଉଛି ସେତଳେ
ନା ଆଁ ଅନ୍ଧାର ଥିଲେ ତୁ ଯଦି ପଢଡିିଯିବୁ
ସେଇ ତ ସେ କଥାଟା ନ ଶୁଣି ଚଢା ବା ଚଢା ସବୁଳେଥା। ଏକ ଦିନ ସାହସ ଗୁଟେ ଗୁଟେ ଦିନ ସେ ପିଲାଟି କହିଲା କଣ ପାଇଁ ମୁଁ ଯିବିନି। ରାହୁଲ ତା ନାଁ। ସାଙ୍ଗ ମାନ ସହ ସେଇ କୂଳ କୂଅ ପାଖକୁ ଗଲା। ସେମାନେ ଦେଖିଲେ କୂଅ ଭିତରକୁ ହାଲୁକା ଆଲୋକ ବାହାରୁଛି, ଭୟ ଲାଗିଲେ ମଧ୍ୟ ରାହୁଲ ଟର୍ଚ ଜଳାଇ ଭିତରକୁ ଚାହିଁଲା। ସେ ଦେଖିଲା କୂଅ ଭିତରେ ଏକ ଛୋଟ ବକ୍ସ ପଡିଛି। ଗାଁର ବଡମାନ ଗାଁର ବଡମାନ କ ସାହାଯ୍ୟରେ ବସ୍ ଟିକୁ ବକ୍ସଟିକୁ ବାହାର କରାଗଲା। ବକ୍ସ ଭିତରେ ସୁନା ନଥିଲା ଥିଲା, ବହୁ ପୁରୁଣା ଚିଠି, ଫଟୋ, ଗାଁ ର ଇତିହାସ ସେହି ଦିନ ଠାରୁ ଗାଁ ରେ ଲୋକମାନେ ବୁଝିଲେ ଯେ ଅନେକ ସମୟରେ ରହସ୍ୟ ପଛରେ ଭୟ ନୁହେଁ ଇତିହାସ ଲୁଚିଥାଏ। ସବୁବେଳେ ଆମେ ନିଜେ ଆମେ କଣ ଶିକ୍ଷା ପାଇଲେ କଣ? ଅଜଣା ଜିନିଷ କୁ ଡରିବା ପୂର୍ବରୁ ବୁଦ୍ଧି ଓ ସାବଧାନ ସହ ତାକୁ ବୁଝିବା ଉଚିତ। ଆମେ ଯୋଉ ଡରି ଅଉଛେ ସେଇଟା ଆମେ ଫାଷ୍ଟ ବୁଝିବା ଦେନ୍ ଯିବା। ଆମେ ସବଳେ ଡରି ଯାଉଚେ ନା ନାଇଁ ଯିବାନି କାଳେ କଣ ହେଇଯିବ, ତୋମେ ଭୁଲ ସେଇଟା। ବୁଝିଲୁ।
ହୁଁ, ହୁଁ।
ସେଇଥିପାଇଁ ଫାଷ୍ଟ ଦେଖିବା ତାପରେ ଯାହା ହବ। ଏଇଭଳିଆ କଥା, ଆଜିକାଲି କଥା। ତ ମୁଁ ଆଉ ଟିକେ କହୁଚି। କଳା ହାବିଲି ର ରହସ୍ୟ। ହାବେଲିିର ରହସ୍ୟ ଏମିତି
କଳା ହାବିଳି ର ରହସ୍ଯ ହୁଁ, କହ।
ହଁ ଆବେଲି ମିନିଙ୍ଗ ମାନେ କଣ? ହଉ ଛା ବହୁ ବର୍ଷ ବର୍ଷ ପୂର୍ବେ ଏକ ଛୋଟ ଗାଁ ଥିଲା। ଗାଁ ର ଶେଷ ସୀମାରେ ଏକ ବିରାଟ ପୁରୁଣା ହାବେଲି ଥିଲା। ତ ହାବେଲି ମିନିଙ୍ଗ ହେଲା ଗୁଟେ ଭୂତରଖାନା ହଁ। ବଡ ଘର ହାବେ, କୁହନ୍ତି ବହୁତ ବଡ ଘର ସମସ୍ତେ ମାନେ କଥା କଥାରେ ତୁ ତୋ ବହୁତ ହାବେଳି ଘର ସେଇ ଭଳିଆ।
ମାନେ କଣ ରାଜକୀୟ ଅଟ୍ଟାଳିକା।
ହଁ ଅଟ୍ଟାଳିକା। ତ ଅଁ, ଦିନେ ମଧ୍ୟ ସେଇ ହାବେଳିକୁ ଦେଖି ଲୋକମାନେ ମନରେ ଭୟ ଜା ଗୁ ଥିଲା, ରାତି ହେଲେ ସେଠାକୁ ଅଜବ ଶବ୍ଦ ଶୁଣାଯାଏ। ତେଣୁ ଗାଁ ଲୋକମାନେ ତାକୁ କଳା ହାବିଳି ବୋଲି ସମ୍ବୋଧନ କରନ୍ତି। ହଁ ଗାଁରେ ଅର୍ଜୁନ ନାମରେ ଏକ ସାହସୀ ଯୁବକ ଥିଲା। ସିଏ ଭୂ ତ, ପେଶାଚ, ପ୍ରେତ କୁ କଥାରେ ବିଶ୍ଵାସ କରେନା। ବୁଝିଲୁ। ଗୋଟିଏ ପୂର୍ଣ୍ଣିମା ରାତିରେ ସେ ଟର୍ଚ ଏକ ଦଉଡ଼ି ଓ ପାଣି ବୁତଲ ନେଇକି ହାବେଳିକୁ ଗଲା। ହାବେଳିର ମୁଖ୍ୟ ଦ୍ୱାର ଧୀରେ ଧୀରେ ଖୋଲିଗଲା। ଭିତରେ ସବୁଆଳେ ଧୂଳି ଉଁ, ମକଡାସା ଜାଲ ଭଙ୍ଗା ହଉଥୁଲା, ହଠାତ୍ ଉପରେ ମହଲାରୁ ଠକ୍ ଠକ୍ ଠକ୍ ଠକ୍ ଶବ୍ଦ ଆସିଲା। ସିଏ ଡରିଗଲା, ଟିକେ ଯାହା ହେଲେ ବି ଯାହାଲେ ଲାଗିବ ତ ନା ଏକୁଟିଆ ଯାଉଥାଏ। ତାପରେ ଅର୍ଜୁନ ଅର୍ଜୁନ୍ ତା ନାଁ ରାଜା ଥି
ହୁଁ, ହୁଁ, ହୁଁ।
ରାଜା ତାପରେ ଧୀରେ ଧୀରେ ସିଢି ଚଢିଲା, କିନ୍ତୁ ସେଟା ଡରୁକୁରା ଟା ରା ଥିଲା ଡରୁଥିଲା ଆଉ, ଭୟ ଲାଗିବ ଆଉ। ଏକ କୋଠରେ ସେ ଏକ ପୁରୁଣା ତା ନାଁ କଣ କଇଲି।
କାହା ନାଁ?
ଏବେ ଯୋଉ ପିଲାଟା ନା କଥା କହିଲି, ତା ନାଁ କଣ ଥିଲା?
ଅର୍ଜୁନ।
ଅର୍ଜୁନା ତା ଜେଜେ ନାଁ ଅର୍ଜୁନୁ।
ତୁ ତୁ ଫାଷ୍ଟ ଅର୍ଜୁନ କହିଥିଲୁ, ତାପରେ ରାଜା କହିଲୁ।
ହଁ ରାଜା, ରା ରାଜା ତା ପ୍ୟାଣ୍ଟରୁ ପ୍ୟାଣ୍ଟ୍ରରେ ସ
ହଁ କହ ତାପରେ?
ତାପରେ ତାପରେ ହଠାତ୍ କି ଦେଖୁ ଏତେ ଜୋର୍ ସୁସୁ ଲାଗିଲା ଯେ, ରାଜା ତା ପ୍ୟାଣ୍ଟରେ ସୁସୁ କରିଦେଲା। ତାପରେ ପାଡ଼ ଲାଗିଲା ପାଡି ଦେଲା। ତାପରେ ପାଡ଼ି ପାଡ଼ି ପାଡ଼ି ପାଡ଼ି ଗଲା, ସେ ଭୂତ ମାନେ ବି ସେଇ ପାଡକୁ ସୁଙ୍ଗି ସେମାନେ ଅଚେତ ହେଇଗଲେ।
ଏଇ ଭଳିଆ ହାବେଲିରେ ଷ୍ଟୋରୀ।
ହଁ ହାବଳି ଷ୍ଟୋରି ନେଇକି, କୋଉଠୁ ନେଇକି କୋଉଠି ପୁରେଇ ଦେଲେ।
ଏକ କଠୋରରେ ଏକ କୋଠାରେ ସେ ପୁରୁଣା ଚିତ୍ର ଦେଖିଲା। ଚିତ୍ରରେ ଗଛର ପଛରେ, ଏକ ଛୋଟ ଲୁଚା ଦ୍ୱାର ଥିଲା। ଦ୍ୱାର ଖୋଲିଆ ମାତ୍ରେ ଏକ ଗୁପ୍ତ ସୁଡ଼ଙ୍ଗ ଦେଖା ହେଲା, ସେ ସାହସ କରି ସୁଡ଼ଙ୍ଗ ଭିତରକୁ ଗଲା। କିଛି ବାଟ ଯିବା ପରେ, ଏକ ବଡ କଠଉ ମାନେ କୋଠରୀ କୋଠରୀ ଦେଖିଲା, ମାନେ କୋଠରୀ ମାନେ କଣ? ବଡ ବିରାଟ ବଡ ପାହାଡ଼। ବୁଝିଲୁ ମୋ ପୁଅ କାନ୍ଦିଲାଣି ଡାଲି ବସେଇଛିି, ଡାଲି ହେଣେ ଉତୁରି ଗଲେ ତତେ ବାଡେଇଦେବି।
ମୁଁ ତୁ ହାଇଦ୍ରାବାଦରୁୁ ଆସିକି ବାଡେଇବୁ ନା କଣ?
ସେଇଆ ବା କଣ କରିଆ? ସେଇଠି ଗୋଟେ ଚପଲ ପକେଇବି। ସେଇ ଜ ମାନେ ଏପଟ ଏପଟେ ପକେଇବି ଏପଟେ ତୁ ପଳେଇ ଆସିବ।
ହୁଁ ଦେଖ ତୋ ପୁଅ ନହେଲେ କାନ୍ଦି କାନ୍ଦି ବସିିଥିବ।
ହୁଁ। ତ ସେଠାରେ ପୁରୁଣା ବହି ମାନଚିତ୍ର କାଠର ବକ୍ସ ଥିଲା ବକ୍ସ ଖୋଲା ଦେଖିଲା ଭିତରେ ସୁନା କିମ୍ବା ହୀରା ନ ଥିଲା, ଥିଲା ତାର ଇତିହାସ। କେବେ ଭୁତ ଦେଖିଚୁ? ଫିଲ୍ ମାନେ କେବେ ଅନୁଭବ କରୁଛ।
ନା।
ଦେଖ ତୋ ପଛ ପଟେ କୋଉଠି ଥିବ ଦେଖ, ତୋ କଥା ଶୁଣୁଥିବ।
ନା- ନା ଥାଉ ଶୁଣୁଛି ହେଲେ ଶୁଣୁଥାଉ ହେଲେ ମୁଁ ଚାହିଁବିନି।
ତ ବସଚୁ।
ହୁଁ।
କିଛି ନା କିଛି ସବ ତ ସବୁ।
କଣ କହିଲୁ?